ଭାଇ ଜୟ ଜଗନ୍ନାଥ। ଓ ଆଉ ରାତି ଖାଇବା ଆପଣଙ୍କର କେତେବେଳେ ହୁଏ?
ରାତି ଖାଇବା ଆରମ୍ଭ ହେବ ଦଶଟା ନ ବାଜିଲେ ହେବନି।
ଓହୋ ଆପଣ କଣ ଏଠି ଭଦ୍ରକରେ ଏକଲା ରହୁଛନ୍ତି ନା ଆଉ
ନା ନା ମୁଁ-ଉ-ଉ-ଉ-ଉ ଘରୁ-ଉ-ଉ-ଉ-ଉ ଯିବା ଆଇସିବା କରେ ସେଠି ନାନୀ ଘରେ ରହୁଥିଲି।
ହଁ ହଁ।
ବାହାଘର ପରେ ସେଠି ମୁଁ ଆଉ ରହୁନି ଘରୁକୁ ଯିବା ଆସା କରୁଛି। ଆଉ ଗୋଟେ ଅ-ଅ-ଅ-ଅ ଜରୁରୀ କଳୀନ ପାଇଁ। ରୁମ୍ ଗୋଟେ ନେଇଯାଇଛି ମୁଁ ବାଇପାସ୍ ପାଖରେ। ଆପଣଙ୍କର ଯେଉଁ ଟ୍ରାଫିକ୍ ଛକ ଅଛି।
ହଁ ହଁ ଆମ ଅଫିସ ସେଇ ପାଖରେ ଅଛି।
ହଁ ଅ ସାଇୱାସ୍କ ଜାଣିଥିବେ ଆପଣ?
ହଁ ହଁ।
ସେଇ ସାଇଟ୍ ରେ ସେକେଣ୍ଡ ଫ୍ଲୋରରେ ନେଇଚି। ଦୁଇ ଜଣ ସାଙ୍ଗ ନେଇଯାଇଛୁ। ହଁ ଧାମ ନଗରରୁ ପାଞ୍ଚ କିଲୋମିଟର ଭିତରକୁ ଆଉ।
ଇ-ଇ-ଇ ରାଣି ପୋଖରୀ ଆଡେ?
ନା ନା ରାଣୀପୋଖରୀ ଆପଣଙ୍କର-ଅ-ଅ-ଅ ପଡ଼ିଲା କୁଆଡ଼େ କହିଲେ ଦୋବୋଲ ଆଡ଼କୁ।
ହୁଁ।
ହୁଁ କିନ୍ତୁ ଦୁବୁଲ ନୁହଁ ଏଆଡୁ ଗୋଟେ ଯେ ଜାହାଙ୍ଗୀର ଅଛି। ହଁ ହଁ ହଁ ଠିକ୍।
ଧୁଷୁରିୀ ଆଡକୁ ନା ଓହୋ ସେଇ ନାଇ ଆରଡିଟା ଆପଣଙ୍କର ପାଖ ସେଠୁ ଆଉ। ହୁଁ।
ଉ ଆପଣ-ଅ-ଅ-ଅ ବାଲେଶୂର ଡିଷ୍ଟ୍ରିକ୍ଟର ଯାଇଛନ୍ତି?
ହଁ।
କୋଉଁ କୋଉଁ ଜାଗା ବୁଲିଛନ୍?
ବାଲେଶ୍ଵର ଡିଷ୍ଟ୍ରିକ୍ଟରେ ପଞ୍ଚଲିଙ୍ଗେଶ୍ଵର ଆଉ ସେଠି ଆଚୁଆଲି ସେ ଝରଣା କୂଳରେ ପାଞ୍ଚଟା ଲିଙ୍ଗ ଅଛନ୍ତି ବୋଲି ପଞ୍ଚଲିଙ୍ଗେଶ୍ଵର ବୋଲି ମୁଁ ଜାଣିଛି। ସେଠି ବୁଲିବାକୁ ଯାଇଛି ମୁଁ ତାର ଐତିହାସିକ କଥା କଣ ମୁଁ ଆଉ ଜାଣିନି ଏତେ। ଖାଲି ପାଞ୍ଚଟା ଲିଙ୍ଗ ଅଛନ୍ତି ବୋଲି ତା ନା ପଞ୍ଚଲିଙ୍ଗେଶ୍ୱର ଅଛି।
ନା ପାଞ୍ଚଟା ଲିଙ୍ଗ।
ହଁ ମୁଁ ଆକ୍ଚୁଆଲି ଦିଥର ଯାଇଛି। ଥରେ ଯାଇଥିଲି ପୁରା ହାତ ବୁଡେଇ ପାଣିରେ ଛୁଇଁଥିଲି ସେତେବେଳେ ହ ଏଇ ଶୀତ ଦିନ ଟାଇମ୍ ରେ ଯାଇ ପାଞ୍ଚଟାଙ୍କ ଲିଙ୍ଗ ହଁ। ହୁଁ ଆ ସିଏ ତ କହିଲେ ଏଇପଟେ ଏଇପଟକୁ ସେ ଗୋଟେ ବ୍ରାହ୍ଣଣ ଅଛନ୍ତି କହିଲେ ଏଇପଟୁ ହାତ ମାର ସେଇପଟୁ ହାତ ମାର ମାନେ ପାଞ୍ଚ ଯୋଉ ପ ପାଞ୍ଚଟା କହିଲେ ସେଇ ପାଞ୍ଚଟାରୁ ମୁଁ ହାତ ମାରିଥିଲି। ମାନେ ଏମିତି ହାତ ପୂରେଇକିନା ନିଜେ ନିଜେ ଖୋଜିନି। ସେ ମତେ କହିଲେ ଏଇପଟକୁ ଥରେ ଏପଟକୁ ଥରେ ହାତ ମାରନ୍ତୁ ସେପଟକୁ ଥରେ ହାତ ମାରନ୍ତୁ ସେପଟକୁ ଥ ଯ ପାଞ୍ଚଥରଟା ଆଉ ଥର ଯାଇଥିଲି ବହୁତ ପାଣି ଥିଲା ଆଉ ସେତେବେଳେ ସେମାନେ ମୁଁ ଦେଖୁଥିଲି ଗୋ ଟେ ଲୋକ ଲୋକ ଗୋଟେ ଗୋଟେ ଲିଙ୍ଗ ହାତ ମାରିକିନା ପୁରା ଗାଧେଇ ପଡୁଥିଲେ। ପାଣିରେ ଆଉ ସେଥରକ ମୁ ଆଉଛୁଇଁ ନଥିଲି ପାଣି।
ମୋର ଗୋଟେ ସାଙ୍ଗ ଥିଲା ସେ ଟାଟା ପାୱାରରେ ସେ ସର୍ଭିସ୍ କରୁଥିଲା ହେଲା କି ବର୍ତ୍ତମାନ ତାର ଟ୍ରାନ୍ସଫର୍ ହୋଇଗଲାଣି। ସେ ତାର ମର ଯାଇଥିଲୁ ଥରେ ଠିକ୍ ଅଛି। ଆମେ ଆମେ ଖୋଜିଲୁ କି ହଁ ପାଞ୍ଚଟା ଆମେ ବିଜି ଯାଇଥିଲୁ ପୁରା ଏକଦମ ଦିଜଣ ଓଦା ହେଇଗଲୁ ପୁରା ଦିଜଣ ଓଦା ହେଇଯାଇଥିଲୁ।
ଆଜ୍ଞା।
କି ଆମେ ପାଞ୍ଚଟା ଲିଙ୍ଗକୁ ଛୁଇବା କିନ୍ତୁ ମୁଁ ଦେଖିଲି ଗଣିକି ଆ ଛୁ ମାନେ ଗଣିକି ହେଲେ ପାଞ୍ଚଟା ମିଳିଲାନି ମତେ ଠିକ ଅଛି। ନା ମିଳିଲାନି ତ ମୁଁ ଆସି କହିଲୁ ମୁଁ କଲି ଆରେ ଭାଇ ପାଁସଟା ଲିଙ୍ଗ ତ ମତେ ମିଳିଲାନି ତାପରେ ବ୍ରାହ୍ମଣ ମାନେ ଥିଲେ ସେମାନେ ତରତର କରୁଥିଲେ ନା ଆରେ ବଡ଼ ବଡ଼ ଆଗୁ ବଡ଼ ଆଗକୁ ବଡ଼। ହୁଁ ଏତେ ବ୍ୟସ୍ତ ତା ଭିତରେ ଆଉ
ଓ ଅହ ନାଇଁ ମୁଁ ଯେତେବେଳେ ଯାଇଥିଲି ସେଇ ଶୀତ ଦିନ ଟାଇମରେ ଯାଇଥିଲୁ ସେଠି ଶୀତ ଦିନରେ ମୁଁ ଯାଇଥିଲି ଯେତେବେଳେ ସେତେବେଳକୁ ଫେବୃଆରୀ ମାସ ହେଇଗଲାଣି ସେତେବେଳେ ମାନେ ଖରା ବି ଷ୍ଟାର୍ଟ ହେଇଗଲାଣି କିନ୍ତୁ? ଲୋକ ବି ଟିକେ କମ ଯାଉଥିଲେ ଯେତେବେଳେ ପୁରା ବ୍ରାହ୍ମଣ ନିଜେ କହିଲେ ଏଠି ହା ତ ମାର ଏପଟ ସାଇଟ ରେ ଗୋଟେ ହାତ ମାରନ୍ତୁ ସେପଟ ସାଇଟ ଗୋଟ ହାତ ମାରନ୍ତୁ ସେଠି ସେ ଯୋଉ ପଟେ କହିଲେ ସେଇପଟେ ହାତ ତକୁ ଗୋଟେ ଗୋଟେ ମାରି ପୁରେଇକିନା ହାତ ମାରିଥିଲି। ନିଜେ ହାତ ପୁରେଇ କେବେ ଗଣିନି ତ ଏଥରେ ପାଞ୍ଚଟା ଲିଙ୍ଗ ଅଛି ନା ନାଇଁ। ଆଉ ଆପଣ କ୍ଷୀର ଚୋରା ଗୋପିନାଥ ଯାଇଚନ୍ତି।
ଅ କ୍ଷୀରଚରା ଗୋପୀନାଥ ନାଁ ମୁଁ ଯାଇନି କେବେ କ୍ଷୀର ଚରା ଗୋପୀନାଥ।
ପ୍ରସାଦ ଟା ବହୁତ ଭଲ ଲାଗେ ତାର କ୍ଷିରି ପ୍ରସାଦ ଗୋଟେ ମିଳେ। ସେ କ୍ଷୀରି ପ୍ରସାଦ ତ ବହୁତ ଟେଷ୍ଟ ତାକୁ ଆପଣ ଖାଇବେ ପୁରା ରାବିଡ଼ି ଭଳିଆ ଲାଗି
ଚରା ଜାଗା ନା କଣ କହିଲେ କ୍ଷୀରଚରା
ହ୍ୟାଲୋ।
ହୁଁ କଣ କ ଜାଗା ନା କଣ କହିଲେ। ଖିରଚରା ଗୋପିନାଥ ହଁ।
ହଁ। ଏ ବାଲେଶ୍ଵର ସେଟା ମୁଁ ଶୁଣିଛି କିଏ ଗୋଟେ ଜଣେ ଆସିଥିଲେ ପୁରୀରୁ ଆସିଥିଲେ ଠାକୁରଙ୍କ ଦର୍ଶନ ପାଇଁ। ସେ ଆଉ ସେ ଦର୍ଶ ନ କଲେ କିନ୍ତୁ ତାଙ୍କ ପାଇଁ ଯେତେବେଳେ ଭୋଗ ଲାଗିଥିଲା ଆଉ ଭୋଗ ନଥିଲା ତା କ୍ଷିରି ଭୋଗ ଲାଗିଥିଲା କ୍ଷିରି ଭୋଗ ନଥିଲା। ସେ ଆଉ ବିନା ଓପାସରେ ପଳେଇଥିଲେ ଭୋଗ ପାଇପାରିନଥିଲେ ବୋଲି। ସେଠୁ ରାତିରେ ସେ ପ୍ରଭୁଙ୍କର ବହୁତ ବଡ ଭକ୍ତ ଥିଲେ। ସେଉଠୁ ରାତିରେ ବ୍ରାହ୍ମଣଙ୍କୁ ସ୍ୱ ନାଦେଶ ହେଲା ଯେ ମୁଁ ଗୋଟେ ଭୋଗ ଲୁଚେଇକି ରଖିଛି ତ ତମେ ତାଙ୍କୁ ନେଇ ଦିଅ। ହେଲା। ସେଉଠୁ ସେଇ ଦିନଠୁ ତାଙ୍କ ନାଁ କ୍ଷୀରଚରା ଗୋପୀନାଥ ହେଇଗଲା।
ସବୁ ଜାଗାରେ ଗୋଟେ ଗୋଟେ ସବୁ ଆମର ଯେହେତୁ ଆମେ ହିନ୍ଦୁ ଧର୍ମର
ହଁ।
ହିନ୍ଦୁ ଧର୍ମରୁ କୁହନ୍ତି ତେତିଶି କୋଟି ଦେବାଦେବୀ। ତେତିଶି କୋଟି ଦେବାଦେବୀଙ୍କର ଅନ୍ୟାନ୍ୟ ସବୁ କାହାଣୀ ଚୁପିକି ରହିଚି। ଯୋଉ ଟାକି ଆମେ ବହୁତ କିଛି ଜାଣିନାହାନ୍ତି।
ଆଜ୍ଞା। ତ ମୁଁ ଗୋଟେ କଉଚି ଆମର ଏଠି ବାର ମାସ ତେର ପର୍ବ ପାଳନ କରା ହୁଏ ଓଡିଶାରେ। ଆପଣଙ୍କୁ କୋଉ ପର୍ବ ସବୁଠୁ ବେଶୀ ଭଲ ଲାଗେ?
ବାର ମାସରେ ତେର ପର୍ବ ଆମ ଏଠେ ସବୁଠୁ ମୋତେ ଭଲ ଲାଗେ କାଳୀପୂଜା।
ଓ ହୋ।
ଆ-ମାନେ ଭଦ୍ରକରେ ଫେମସ୍ ବୋଲି ମୁଁ କହୁନି ଏଁ ଭଦ୍ରକରେ କାଳୀପୂଜା ଫେମସ୍ ବୋଲି ମୁଁ କହୁନି ଆମ ଗାଁରେ
ଆଜ୍ଞା।
ଆମ ଗୋଟେ କମିଟି ଅଛି।
ହାଁ।
ଏଁ-କା-କାଳୀପୂଜା ଆମର କେଳା ପଡ଼ିଆ ଗୋଟେ ନାଁ ଅଛି ଏମା- ସାମା କାଳି ଅ- ଏମିତି ୟୁଥ୍ କ୍ଲବ୍ ଆମର ଗୋଟେ ଅଛି
ହୁଁ -ହୁଁ।
ତ ସେଠି ଆମେ ପ୍ରତ୍ୟେକ ବର୍ଷ ଗାଁର ଆମର କାଳୀପୂଜା ସରିଲେ ଆମ ଗାଁ ଲୋକ ଗୋଟେ ଡ୍ରାମା କରୁ ଯଉଟାକି ଯାତ୍ରା କୁହନ୍ତି ଆଗକୁ ଡ୍ରାମା କୁହନ୍ତି ଠିକ୍ ଅଛି। ନା ଆମେ ରିଲ୍ ସେଲ୍ କରୁ ଲମ୍ବା କାହାଣୀ କହିଲେ ରାତି ପାଇଯିବ।
ହଁ-ହଁ। ହୁଁ
ଠିକ୍ ଆ-ଆମର କାଳୀପୂଜା ପାଖାପାଖି ଖି- ଚାରି ପାଞ୍ଚ୍ -ପାଞ୍ଚ୍ ଦିନ୍ ରହେ। ପ୍ରସେସନ୍ ନେଇକି ଆମେ ମା କାଳୀଙ୍କୁ କୁ-ପାଣିରେ ଉଝେଇ ଦଉ।
ହାଁ।
ହଁ ବୁଝି ସାରିଲା ପରେ ତା ଠିକ୍ ଦଶ୍ ଦିନ୍ ପନ୍ଦର ଦିନ୍ ପରେ ଆମେ ଗୋଟେ ଡେଟ୍ ସିଡ୍ୟୁଲ୍ କରୁ ସେଇ ଡେଟ୍ ରେ ଆମେ ଯାତ୍ରା କରିବା ଆଉ ଆମର ଆର୍ଟିଷ୍ଟେ ଖାଲି ହିରୋଇନ୍ ଆଉ ଅ ଷ୍ଟେଜ୍ ସବୁ ଆସେ ଶଙ୍କର ଶିବଶଙ୍କର ଗୋଟେ ଏମିତି ଅଛି ଆମର ଯାତ୍ରା ପେଣ୍ଡେଲ୍ ସବୁ ସେ ନେଇକି ଆସନ୍ତି ତାଙ୍କ- ମାନେ ଯାତ୍ରା ପେଣ୍ଡେଲ୍ ନାଁ ହଉଚି ଶିବ ଶଙ୍କର ଠିକ୍ ଅଛି। ତ ସେଥିପାଇଁ ପେଣ୍ଡେଲ୍ ନେଇ କି ଆସନ୍ତି ସେଇଥିରେ ଆମେ -ଆମକୁ ଗୋଟେ ଗୋଟେ ରୋଲ୍ ଦିଆଯାଏ ସମସ୍ତଙ୍କୁ। ହୁଁ- ହଁ -ହଁ।
ଉଁ -ହଁ।
ସମସ୍ତଙ୍କୁ ଗୋଟେ ଗୋଟେ ରୋଲ୍ ଦିଆଯାଏ କିଏ ଭାଇ ରୋଲ୍ ନିଏ କିଏ ପୋଲିସ୍ ରୋଲ୍ ନିଏ କିଏ ଦାଦା ରୋଲ୍ ନିଏ
ହୁଁ ହଁ।
ସମସ୍ତେ ଗୋଟେ ଗୋଟେ ରୋଲ୍ ନିଅନ୍ତି।
ଅ-ହ।
ତ ତା ଭିତରେ ସିଏ ଗୋଟେ ମଜା ଅଲଗା ରିଲ୍ ସେଲ୍ ହଉଥିବ ଗାଁରେ ଆମ -ଆମ ଘର ପାଖେରେ ରିଲ୍ ସେଲ୍ ହୁଏ
ଓହୋ।
ତ ସେଇଥିପାଇଁ କାଳୀପୂଜା ଟା ଆମକୁ ମତେ ଖାସ୍ କରି ମୁଁ ମୋ କଥା କହିବି ମତେ ବହୁତ୍ ଭଲ୍ ଲାଗେ।
ଯାହା ଆମର- ଆମେ ହଉଚୁ କଟକ୍ ଲୋକ ଆ- ମତେ କନ୍ତ୍ ଦୁର୍ଗାପୂଜା ବହୁତ୍ ଭଲ୍ ଲାଗେ କାରଣ କଟକ୍ ର ଦୁର୍ଗାପୂଜା ଆପଣ ଶୁଣିଥିବେ ବଡ଼ ଆଡମ୍ବରେ ପାଳିତ ହୁଏ। କାରଣ ସେତେବେଳେ ଆମେ ଯଉଠି ବି ଚାକିରି କରୁନା ନାହିଁ ସମସ୍ତେ ଆମେ ଘ-ଘରୁକୁ ଫେରିଥାଉ। ହ। ଆମେ ଘରୁକୁ ଫେରୁୁ ମୋ ଭାଇ ଫାଇ ଏଇ ସବୁ ମୋ ଭାଇ ମୋ ତ ନିଜ ଭାଇ ନାହାନ୍ତି ମାମୁଁ ପୁଅ ହଉ ଏମାନେ ହଉ ସମସ୍ତେ ଘରକୁ ଆସ୍ ଥାନ୍ତି। ସେତେବେଳେ ଆମେ ବୁଲିକିନା ଦୁର୍ଗା ପୂଜା ମେଳା ବୁଲୁ କଟକ୍ ରେ ତ ବହୁତ୍ ଭିଡ ହୁଏ କିନ୍ତୁ ସମସ୍ତେ ଘରେ ଥାଆନ୍ତି ସେ ନେଇକି ବହୁତ୍ ଖୁସି ଲାଗେ ସେତେବଳେ ତେ- ଦୁର୍ଗା ପୂଜା ମନ୍ ସାଉଣ୍ଡ୍ ସେଠି ସବୁବେଳେ ଭଲ୍ ଲାଗେ ମିନିଅମ୍ ଗୋ- ‌ଗୋଟେ ସପ୍ତାହ ପାଇଁ ସମସ୍ତେ ଛୁଟି ନେଇ ଆସିଥାନ୍ତି ତେଣୁ ଦୁର୍ଗା ପୂଜା ସଇଲେ ଯେମିତି ମାନେ ଘର ଯେମିତି ସରିଗଲା ବୋଲି ଭାବେ ପୁଣି ନିଜ କର୍ମ କ୍ଷେତ୍ ତ୍ର କୁ ଫେରିବାକୁ ପଡେ।
ହେଲେ ଦୁର୍ଗାପୂଜା ଏଵେ ଏମିତି ଆପଣଙ୍କ ଅଫିସ୍ ଛୁଟି ଥିବ ତିନି ଚାର୍ ଦିନ୍ ନାଁଇ କି?
ହଁ ଅଫିସ ତିନି ଚାରି ଦିନ ଛୁଟି ରୁହେ, ସେଥିପାଇଁ ମୁଁ ଗୋଟେ ସପ୍ତାହ ଛୁଟି ନେଇ ପଳାଏ ଆଉ। ଆଉ ଏ କାଳି ପୂଜାରେ ସେଇ ଭଦ୍ର ରହିଥାଏ, ରଜରେ କାଆଁ ଭାଆଁ ଏଠି ଥାଏ ନହେଲେ ସେଠି ଥାଏ। ସେଠି ଠିକ୍ ନଥାଏ, କିନ୍ତୁ ଦୁର୍ଗା ପୂଜା ମାନେ ମୁଁ ଯାହାଲେ ବି କଟକ ଯାଏ। ଆଉ ଗୋଟେ ଆମର କଟକର ଫେମସ ବାଲିଯାତ୍ରା। ସେଇଟା ଆଉ ଏତେ ଆଉ ପୁରା ଏତେ ଦିନ ତ ରହିପାରେନି, ଗୋଟେ ଦିନ ଯାଇକିନା ପଳେଇ ଆସେ ଆଉ।
ମୁଁ ଭାଇ ବାଲିଯାତ୍ରା ବୋଧେ ଦେଖିନେଇ, ପାଖାପାଖି ପଚିଶ ବର୍ଷ ବୋଧେ ହେଇଯିବ।
ଓ ହୋ।
ପଚିଶ ବର୍ଷ ହେଇଯିବ ବାଲିଯାତ୍ରାକୁ ମୁଁ ଯାଇନି।
ଉଁ- ହୁଁ ବାଲିଯାତ୍ରା ଏବେ ବହୁତ ବଡ ହେଇଗଲାଣି। ଛୋଟବେଳେ ଯୋଉ ଦେଖିଥିବେ ପଚିଶ ବର୍ଷ ତଳେ। ସେତେବେଳେ ବହୁତ କମ୍ ଜାଗାରେ ହଉଥିଲା, ଏବେ ତ ବହୁତ ବଡ ଏରିଆ ନଉଛି।
ଏବେ କଣ ଶୁଣିବାକୁ ପାଉଛି, ପୋତି ଦେଲିଣି ପରା ସେ ନଈକୁ। କଣ ନଈ କୁୁ ପୁରା ଇଏ କରିଦେଲିଣି ଶୁଣିଥିଲି।
ଘୁଞ୍ଚି ଗଲାଣିଁ ଆଗରୁ ନଈ ପାଣି ପୁରା ପାଖରେ ଥିଲା, ସେ ବାଲିଟା ପୁରା ଘୁଞ୍ଚି ଘୁଞ୍ଚି ଘୁଞ୍ଚି ଯାଉଛି। ମୁଁ -ମୁଁ ପାଣି ଲାଷ୍ଟ ଦେଖିଥିଲି, ମୋ ଯେତେବେଳେ ବନ୍ୟା ହେଇଥିଲା ଲାଷ୍ଟ। ସେତେବେଳେ ମୁଁ ପାଣି ଦେଖିଥିଲି, ପାଣି ଟା ପୁରା କୂଳରେ ଦେଖ ଥିଲି ମାନେ ଏବେକା କଥା କହୁନି, ମୁଁ କହୁଛି ଦୁଇ ହଜାର ତିନି କି ଦୁଇ ମସିହା କଥା। ଯୋଉ ଟାଇମ୍ ରେ ବନ୍ୟା ହେଇଥିଲା। ସେଇ ଟାଇମ୍ ରେ, ମୁଁ ପୁରା ସେ ବାଲି ବାଲିଗୁରା ପାଣିରେ ପୁରା ପରିପୂର୍ଣ୍ଣ ହେଇଥିଲା। ପୁରା ବନ୍ଧେ ବନ୍ଧେ ପାଣି ଥିଲା। ସେତେବେଳେ ମୁଁ ଲାଷ୍ଟ ଦେଖିଥିଲି, ତା ପରଠୁ ସେତେ ପାଣି ମୁଁ କେବେ ଦେଖିନି। ସବୁ ମାନେ ମତେ ଯାହା ଲାଗୁଛି ନଈଟା ଘୁଞ୍ଚି ଘୁଞ୍ଚି ଘୁଞ୍ଚି ଘୁଞ୍ଚି ଯାଉଛି। ତାର ଘାଟ ଇଏ ହଉଛି ଆଉ। ସେପଟେ ତ ପୁଣି ଘର ଦ୍ୱାର ବି ବାଲିପଟେ ସବୁ ହେଇବା ଷ୍ଟାର୍ଟ ହେଇଗଲାଣି।
ହଁ- ମୁଁ ତ ଏଇ ମଝିରେ କଟକ ଯାଇଥିଲି, ଆମର ଏଇଟା କୋଉ ଜାଗା ମୋ ନା ମୁଁ କହିପାରୁନି ସେପ ଇଏ ନଈପୋତିକି ଘର କରିଦେଲେଣି ।
ହଁ ଘର ଏଇ ମହାନଦୀ ବିହାର ପଟେ ଆପଣ ଦେଖିବେ, ବନ୍ଧ ଏପଟେ ବନ୍ଧ ସେପଟେ ବହୁତ ଘର ହେଇକିନା ପ୍ଲଟ ପ୍ଲଟିଂ ହେଇକିନା ଲୋକ ପୁଣି ଦି ମହଲା ତିନି ମହଲା ଘର କରିସାରିଲେଣି।
ଏ ଯୋଉ କୋଉ ଜାଗାଟା ତମର କହୁଛି ମୁଁ, ଭୁବନେଶ୍ୱର ଆସିଲା ପରେ ଉଁ ପୁରୀ ଛକ ନା କଣ ଏଇଟା ମୋର ଠିକ୍ ସେ ଖେୟାଲ୍ ପଡୁନି। କି ଛକଟା ମୋର ଖ୍ୟାଲ ପଡୁନି ଏଇଟା, ଯୋଉଟାକି ଆପଣଙ୍କ ଯୋଉ ଲୁହା ବ୍ରିଜ। ତଳେ, ତଳେ ଡାହାଣ ପଟକୁ। ଏ ଯୋଉ ରେ ରେ
ଲୁହାବ୍ରିଜ ତଳେ ଡ଼ାହାଣ ପଟରେ, ଆମ ଜଗତପୁର ଛକ। ଜଗତପୁର ଶିଖରପୁରଟା। ଶିଖରପୁର ରହୁଛି, ନହେଲେ ଏପଟେ ଯୋବ୍ରା ଛକ ରହୁଛି।
ସେଇଠି ମୋର ଗୋଟେ ପିଇସି ପୁଅ ରୁହନ୍ତି, ମୁଁ ଯାଇଥିଲି ସେଠିକି।
ହଁ - ହଁ ଏ ମହାନଦୀ ବିହାର କହୁଥିବେ ଆପଣ। ମହାନଦୀର ଏପଟ ସାଇଡରେ ଶିଖରପୁର ସାଇଡ
ହଉ ଠିକ୍ ଅଛି ସମୟ ହେଇଗଲାଣି।
ହଉ ଭାଇ ରହିଲି।